କଣ କରୁଚ?
ଏଇଠି ଭାଇର ଭାଉଜର ଯାଉଛନ୍ତି ମେଡିକାଲ ତ
ଏବେ ଯିବ?
ନା ନା ମୁଁ ନୁହେଁ ଭାଇର ଭାଉଜର ଅଛି।
ଆଉ କଣ ନେଇକି ଯିବ ନା କଣ?
ନାଇଁ ନାଇଁ ସେ ଆଉ ଜଣେ ଆଈ ପଢିସନ୍ତି ମେଡିକାଲ ରେ ତ ସେ ଯାଉସନ୍ତି ତାଙ୍କ ପାଖ
ଆଉ ମୁଁ ଏଠି ବସିଚି ଫୋନ ଦେଖୁିଚି ଆଉ।
ଓ ହୋ।
ଆଉ ହିଆଡେ ବର୍ଷା କେମିତି ହେଇଚି?
ବର୍ଷା ନା ବହୁତ ଜୋର ରେ ଗରମ ହଉଚି।
ହଁ ଇୟାରେ ବି ବର୍ଷା ପବନ ବହୁତ ଗରମ ହଉଚି ଏଇ ଭୁବନେଶ୍ଵର ରେ।
ହଁ ବା ମୁଁ ତ ଭୁବନେଶ୍ୱରରେ ଅଛି ଏବେ।
ତମେ ବି ଅଛ ହଁ ତମେ କୋଉ ହଷ୍ଟେଲ ର ଅଛ?
ପୁଅ ଅଛି କିମ୍ସ ରେ ଆଉ ସେ ଆଈ ଅଛନ୍ତି ବ୍ଲୁ ହିଲ ରେ।
ହୁଁ। କୋଉ ଯାଗା କଟକରେ କହୁଥିଲ?
ନା ନା କଟକରେ ତାକୁ ଫାଷ୍ଟ ଦେଖାହେଇଥିଲା।
ଉୁଁ ହୁଁ। ଆଉ ଏଇଠି ତ ହଷ୍ଟେଲରେ ଏଇ ଯୋଉ ହଷ୍ଟେଲରେ ତ ଦେରିରି ଖାଆନ୍ତି ଆଉ।
ଭୁବନେଶ୍ୱର।
ହୁଁ ହୁଁ।
ହଷ୍ଟେଲ ଖାଇବା କେମିତି ଭଲ?
ହଷ୍ଟେଲ ହଁ ହେମିତି ଆଉ ଏତେ କ ସକାଳୁଆ ଦଉଛନ୍ତି ଏଗାରଟା ରେ ଦଉସନ୍ତି।
ମାନେ କେତେ ଥର ଦଉଛନ୍ତି?
ଥରେ ଦଉସନ୍ତି ମ।
ଥରେ ଦଉଛନ୍ତି ମାତ୍ର?
ମାନେ ଗା ଟାଇମିରେ ଦଉଛନ୍ତି ଏଗାରଟାରେ ରା ରେ ଯାହା ନିଜେ ରୋଷେଇ ରୋଷେଇ କରିବ କି ବାହାରେ ଯାହା କିଣା କିଣି କରି ଖାଇବ ଆଉ ହଁ। ଆଉ ନିଜେ ଖାଇବ ନହେଲେ ନାଇଁ ବାହାରକୁ ଯିବା ଦିଦି ଯାଉଛନ୍ତି ମୁଁ ବି ଯାଉଚି ବାହାରେ ଖାଇକି ଆସ ଆଚ୍ଛା।
ବାହାରେ କେତେ ଖାଇ ନା ମୁଁ ହଷ୍ଟେଲରେ ରହୁନି।
ଓ ହୋ।
ନା ନା ମୁଁ ହଷ୍ଟେଲରେ ରହୁନି ମୁଁ ଘରେ ରହୁଛି।
ହୁଁ ଆଉ ଭାଇକି କେତେ ଥର ଦଉଛନ୍ତି ସକାଳୁ ଆଉ କେତେ କଣ?
ପୁଅ ମେଡିକାଲରେ ରହୁଛି ଖାଇବା ତାକୁ ଦଉଛନ୍ତି। ତାଙ୍କର ମର୍ଣିଙ୍ଗ ରେ ଥରେ ଦଉଛନ୍ତି। ମର୍ଣ୍ଣିଂରେ ଦେଉଛନ୍ତି ଥରେ ସକାଳେ ବ୍ରେକ୍ଫାଷ୍ଟ ଦେଉଛନ୍ତି ଫାଷ୍ଟ। ତାପରେ ଦଶଟା ଏଗାରଟା ବେଳକୁ ପୁଣିଉଥରେ ଦଉସନ୍ତି ଯେତେବେଳେ ଇଟଲି ତରକାରୀ କେତେବେଳେ ଚକୁଳି ଦରକାର ଦଉଛନ୍ତି କେ ତେବେଳେ ଅ ଉପମା ଦଉଛନ୍ତି। ପୁଣି ଦଲିଆ ହେକା ଦଉଛନ୍ତି ଖାଇବା ଠିକ ଠାକ ଦଉଛନ୍ତି ପୁଣି ଏଗାରଟା ବେଳକୁ ବିସ୍କୁଟ ହଉ ପାଉଁରୁଟି ହଉ। କେକ୍ ହଉ ଏଗୁଡ଼ା ଦଉଛନ୍ତି ପୁଣି ଲଞ୍ଚ ରେ ଦଉଛନ୍ତି ଦିଟା ବେଳକୁ ଦିଟା ନୁହେଁ ତ ଗୋଟେ ହେଲା ପୂର୍ବରୁ ଦେଇ ଦଉଛନ୍ତି ଲଞ୍ଚ। ତାପରେ ତାପରେ ପୁଣି ଥରେ ଦଉଛନ୍ତି। ଚାରିଟା ପାଞ୍ଚଟା ବେଳକୁ ପୁଣି ଥରେ ଖାଇବାକୁ ଦଉଛନ୍ତି ପୁଣି ରାତିରେ ଥରେ ଖାଇବାକୁ ଦଉଛନ୍ତି। ଖାଇବା କିଛି ପ୍ରୋବ୍ଲେମ୍ ନାହିଁ ଦଔସନ୍ ଠିକ୍ଠାକ୍ ଖାଇବ ଖାଇବାକୁ।
ହୁଁ। ଆଉ ଘରକୁ ଆସିନାହାନ୍ତି ଆଉ। ହ
ପଢ଼ାଢ଼ି ଚାଲିଛି ଠିକଠାକ୍?
ହଁ ତମର କୋଉଠି ବାହାଘର ହେଲା କି ନାଇ?
କଣ କହିଲି ନା ବ୍ୟାଗ୍ ଆମର ତ ରେଜ୍ଲଟ ବାହାରିନି?
ଓହୋ ତମ ତ ତମେ ଆଡମିସନ କେବେ ଥିଲ?
ମୋର ଦିଇ ହଜାର ପଚିଶି ଜୁଲାଇ ମାସରେ ଦେଇଥିଲୁ ଆମର ଏକ୍ଜାମ ଏବେଇ ଏପ୍ରିଲ ମାସରେ ଏପ୍ରିଲ ମେ ମାସରେ ସରିଛି ଗୋଟେ ଫାଷ୍ଟ ସେମେଷ୍ଟରଟା।
ତମର ରାଜଲ ବାହାରିବ ଏବେ ବଧେ ଆଉ ତମେ କେବେ ଏକ୍ଜାମ ଦେଇଥିଲା?
ଏଇ ଦେଇଥିଲୁ ଏବେ ଦେଇଛି ମୁଁ ଏ ମାସାରେ ଦେଇିଥିଲି।
ମେ ରେ ବିଜାମ ହଏ ଆମର ତ ଜୁନରେ ଜନ୍ତି ଜୁନ ସ୍ଷ୍ଟାର୍ଟ ନା ଜୁଲାଇ ଯାଇ।
ଅ ହଁ। ନାଇଁ ମେ ରେ ଦେଇଥିଲୁ ଆମେ ଏଗ୍ଜାମ ଦେଇଥିଲୁ ଯେ ରେଜଲ୍ଟ କାଇଁ ବାହାରିନି।
ତାହେଲେ ତମର ତ ଜୁଲାଇ ଭିତରେ ଏଗ୍ଜାମ ରେଲ୍ଟ ବାହାରିଯିବ।
ବୋଧୁଏ ଜାଣିନି କେମିତି କଣ ରେଜଲ୍ଟ ବାହାରିବ।
ହୁଁ, ତମର କେତେଟା ସବଜେକ୍ଟ?
ଆମର ଫାଷ୍ଟ ସେମିଷ୍ଟର ପାଞ୍ଚଟା ଥିଲା ଏବେ ଫାଷ୍ ସେ ସେକେଣ୍ଡ ସେମିଷ୍ଟାର କୁ ବହି ଆସିଛି ସାତଟା।
ହୁଁ। ତମ ଏତେ, ଆମର ଫାଷ୍ଟ ଇୟର ଚାରଟା ଥିଲା। ସେକେଣ୍ଡ ଇୟର ବି ଚାରଟା ଥାର୍ଡ଼ ଇୟର ବି ଚାରଟା ଫୋର୍ ଇୟର ଦିଟା।
ତାହେଲେ ଭଲ ତ ଅଛି ତାହେଲେ ଆଉ ମାନ ଡିସ ତ କରୁଛୁ ବୋଲି ଅଧିକା ଦଉଛନ୍ତି ଆଉ।
ତମର କଣ ଡିଷ୍ଟାନ୍ସ ଛାଡିଛନ୍ତି ନା କଣ କେମିତି ନା ଏଇଠି?
ନାଇଁ ଡିଷ୍ଟାନ୍ସ ରେ ଆମେ କରୁଛୁ ଯଉ ଆମକୁ ବହି ଦଉଛନ୍ତି। ବହି ପଠଉଛନ୍ତି ଅନଲାଇନରେ? ଖାଲି ଏଗ୍ଜାମ ଦେବା ପାଇଁ ଆମର ଯୋଉ ଷ୍ଟଡି ସେଣ୍ଟର ଯୋଉଠି ରହିବ ଯୋଉଠି ଚାହିଁବ ଭୁବନେଶ୍ୱର ହଉ ନୟାଗଡ଼ ହଉ ଯୋଉଠି ଯୋଉଠି ତାଙ୍କର ଷ୍ଟଡି ସେଣ୍ଟର ଥିବ ସେଇଠି ଚାହିଁଲେ ତମେ ଏଗ୍ଜାମ ଦବୁ ଯାଇକି ଆଉ, ଖାଲି ଏଗ୍ଜାମ ଦେବାକୁ ଯିବୁ ଆଉ।
ହଁ, ଆମର ତ ଦେଇଥିଲେ ବହି ପୋଷ୍ଟାଲରେ ବହି ଆଣିଛି ତ।
ହଁ ସିଏ ବି ଆମକୁ ପୋଷ୍ଟାଲରେ ଦଉଛନ୍ତି ବହି। ପୋଷ୍ଟାଲରେ ବହି ଆସୁଛି ଆଉ
ହୁ ହୁ।
ଆଉ ଦେହ ଭଲ ଅଛି?
ହୁଁ ଆଉ ଅନଲାଇନ ରେ କ୍ଲାସ କରୁଛ ନା କଣ?
ଅନଲାଇନ ହଁ କାଶ ହଉଛି କେତେବେଳେ କେ ତାଙ୍କ ଇଚ୍ଛା ହେଲେ କରୁଛନ୍ତି ନହେଲେ ନାଇଁ।
ତାଙ୍କ ଇଚ୍ଛାରେ ତ କେତେରେ କର
ତମର ବି ଅନଲାଇନ୍ କ୍ଲାସ ହଉଛି?
ହଁ ଆମର ବି ଅନଲାଇନ କାସ୍ କରୁଛନ୍ତି, ପଇସା ଦେବି ଆଗ ଫାଷ୍ଟ ଅନଲାଇନରେ କାସ୍ କରନ୍ତି ତାପରୁ ପଇସା ଦେଇକି କରନ୍ତି।
ଓହୋ ଆଡମିଶନ୍ ଫିସ୍ ଆଡମିସନ ଫିସ୍ କେତେ ନଉଛନ୍ତି?
ଆଡମିଶନ୍ ଫିସ୍ ମୁଁ ତ କଇନି ନା। ଯଉ ଅଲନାମିର ଯଉ କାସ୍ କରନ୍ତି ମୁଁ କରିନି, ତମେ କରୁଛ କି?
ଆମର ଆଡମିସନ ଫିସ୍ ନଉଛନ୍ତି ଆଠ ହଜାର ଦଶ ହଜାର ପାଖାପାଖି ବର୍ଷକୁ ଦଶ ହଜାର ଖର୍ଚ୍ଚ ହଉଛି।
ହୁଁ ହୁଁ ଆମର କାଁଇ ଏ ଯଉ ତମର ରିଆଡିମିସନ୍ ହେଇନଥିବ।
ନାଇଁ ରିଆଡିମିସନ ହେଇନି ହବ ବୋଧେ ଆଉ।
ହଁ ଆମତ ଆମତ ସରିଲା ଲାଷ୍ଟାଇ
ହଁ।
ପଢା ପଢି କେମତି କରୁଛ?
ପଢା ପଢି କଣ କେତେବେଳେ ଟାଇମ ହଉନି ମତେ ପଢିବା ପାଇଁ। କେତେବେଳେ ପରୀକ୍ଷା ଏବେ ଯଉ ଫାଷ୍ଟ ସେମିଷ୍ଟର ବେଳକୁ ବାବାଙ୍କର ଏମିତି ହେଲା ସେ ମେଡିକାଲରେ ପ୍ରାଏ ଟାଇମ୍ ରହିଲି ଏପଟେ ସବୁଆଡୁ ଦେଖିକି ଆଉ ପଢି ପାରିଲିନି ପରିକ୍ଷା କେତେ ଦିନ ଥିଲା ଯାହା ପଢିକି ଲେଖବି ଆଉ କଣ ଯାହା ଲାଗିବ ବ୍ୟାଗ୍ ଲାଗିବ ମତେ ଲାଗୁଛି ବ୍ୟାଗ୍ ଲାଗିପାରେ।
ଦେଖିକି ଟିକେ ପଢା ପଢି କରିବ ନି-ନିହାତି ବାଗ ଲଗେଇ ଦଉଛନ୍ତି ଯେତେ ଯେତେ ପଢିକି ଯାଉ କି ଯାହାକର ବ୍ୟାଗ ଲଗେଇ ଦଉଛ
ସେଇଟା ପଢାପଢି ଟିକେ ହଁ ଯଦି ପଢନ୍ତି ହୁଅନ୍ତା ଆଉ ପରୀକ୍ଷା କେତେ ଦିନ ଥିଲେ ଖାଲି ଏଇ ଯୋଉ ହଁ କୁହନ୍ତିିନି ପରିବା କେତେ ଦିନ ଥିଲେ ଖାଲି ରାମ୍ପି ଉତାରି ହେଇକି ଖାଲି ଯାହା ଦେଖିବା କଥା ବହିକି ନହେଲେ ଆଉ କିଛି ନାହିଁ। ଆଉ ତମ ଘରେ କିଏ କିଏ ସବୁ ରହୁଛନ୍ତି?
ବାବା ଦିଦି ମାମା ଭାଇ ଆଉ ଭାଇ ତ ସେ କେ ଅ ସେକେଣ୍ଡ ଇୟର ପଢୁଛି ଆଉ।
ଦିଦି?
ଆଉ ଦିଦି ତ ବାହାର ଭୁବନେଶ୍ୱର ଜବ୍ କରୁଛନ୍ତି କଲେଜରେ କଣ କରିଛନ୍ତି? ଆଉ ଭାତ କଣ
ଦିଦି କଣ କରୁଛନ୍ତି?
କଲେଜ
ଓହୋ କୋଉ କଲେଜ?
ସେ ହୋଟେଲ ମ୍ୟାନେଜର।
ଓହୋ।
ଆଉ ବାବା ତ ଗଭର୍ଣ୍ମେଣ୍ଟ ଜବ କରୁଛନ୍ତି ଗର୍ଣମେଣ୍ଟ
ଗମେଣ୍ଟ ଜବ୍ କରୁଛନ୍ତି?
ଗଭର୍ଣମେଣ୍ଟ ଗାଡିରେ ବସ୍ ଚଲାଉଛନ୍ତି ଆଉ।
ଓହୋ। ମାମା?
ମାମା?
ମାମା ହାଉସ ୱାଇଫ ଆଉ।
ହୁଁ
ସିଏ ତ ଘରେ ବସିବ ମୋ ଯୋଉ ପଳେଇ ଆସ ତେବେ ସିଏ କହୁଥିଲେ ମତେ ଘରେ ଖାଲି ଖାଲି ଲାଗୁଛି ଭଲ ଲାଗୁନି ଆଉ ପୁଅ ତ ବାହାର ପୁଅ ଯାଉଛି ସେ ଟିକେ ସାଙ୍ଗସାଥୀ ରେ ବୁଲୁଚି ହଉ ଏକୁଟିଆ ତ ଖାଲି ଖାଲିି ଲାଗୁଛି ଆଉ।
ଦେହ ଭଲ ଅଛି ତମର?
ହଁ ଭଲ ଅଛି ସମଦ ଦେହ ଭଲ ଅଛି ଆଉ। ତ ଗାଁକୁ ତ ଯାଇନି ଭଲ ହଉନି ରଜ ସେମତି ପାଳସମତି ଆଉ।
ଆଉ ରଜରେ ଯାଇନୁ ବୁଲିବା ପାଇଁ?
ନା ରଜ ତ ମୋ ତ ଆଠ ରୁ ସାତ ର ସାତ ଆଠ ମୋର ପରୀକ୍ଷା ଷ୍ଟାର୍ଟ ହେଲା ଆଠ ରୁ ଘରକୁ ଆସିଲେରିଟି ତାପରେ ଗଲି ତାପରେ ଏଇଠୁ ହଷ୍ଟେଲ ରୁ ଆସିଲି। ତାପରେ ଆଠ ରୁ ନଅ ରୁ ଷ୍ଟାର୍ଟ ହେଲା ତିରିଶ ଯାଇ ଷ୍ଟାର୍ଟ ହବ। ଆଉ କଣ କରୁଛ? ହାଲୋ।
ହୁଁ।
ହାଲୋ ହାଲୋ ହଁ କଣ କରୁଚ?
ଏଇଠି ବସିଛି କଣ କରିବି ଆଉ।
ବ୍ୟସ୍ତ ଅଛ କି?
ନା ନା ବ୍ୟସ୍ତ କଣ ବସିଛି।
ଓହୋ।
କାମ ସରି ଗଲାଣି ସବୁ ଖାଇବା ପିଇବା?
ହଁ ଇଆଡେ ତ ଆରମ୍ଭ ହଉଛି ପବନ ତମ ଆଡେ?
ଗରମ ପ୍ରବଳ ହଉଛି।
ଆଉ ତମ ଦେହ ଭଲ ନାହିଁ ନା କଣ?
ମୋ ଦେହ ଭଲ ଅଛି।
ହଁ।
ମୋ ଦେହ ଭଲ ଅଛି।
ଆଉ କଣ କହୁଛ? ଶୋଇିଲା ଟାଇମିରେ ଦଶଟା ଏଗାରଟା ବାରଟା ହବ ଆଉ।
ହଁ ହ ତମର?
ମୁଁ ତ ଗାଁ ଆଗକୁ ଯାଇନ୍ତି ଯେ ଯାଇକି ମୋର ଏଜାମ ତିରିଶରେ ସରିବ ଆଉ ଯାଇକି ଜୁଲାଇ ସେ ଯିବାକୁ ପଡିବ ଆଉ ବୁଲାବୁଲି କରିନି ଯିବି ଆଉ।
ହଁ
ତମେ କୁଆଡେ ବୁଲାବୁଲି କଲନି?
ନା ମୁଁ କୁଆଡେ ଯାଇନି ଏବେ କୁଆଡେ ଯାଇନି ମୁଁ କୋଚିଂ ଛୁଟି ଥିଲା। ଭାବିଲି ଯିବି ବୋଲି
ଏବେ ତ ତମର କୋଚିଂ ବନ୍ଦ ଥିବ?
ହଁ ବା ସୁ କିଛିନା ଆମେ ଭାବିଥିଲୁ କିଛି ବୁଲାବୁଲି କରିବୁ କଣ କରିବୁ ପୁଅର ଦେହ ଖରାପ ହଟାତ ଦେଲା ଆଉ।
ତାହେଲେ ତମର ତମେ କେବେ ଖୋଲିବ ଯୋଉ ସତର ନା ଅଠରରେ ପଢା ପଢି
ଖୋଲିବ ମେସେଜ୍ ଆସିଛି ଅଠରରେ କୋଚିଂ ଖୋଲିବ ବୋଲି। ଯେ ଛୁଟି ନେବି ଏନୁ ଦି ତିନି ଦିନି ଆହୁରି ଆଉ।
ତମେ ସବୁଦିନ ପଢା ପଢି କରୁଛ ପିଲାଙ୍କୁ
ହଁ।
ରବିବାର ଛୁଟି ନା ପଢ଼ା?
ରବିବାରେ ଗୋଟେ କ୍ଲାସ୍ ରହୁଛି। ମର୍ଣିଂ ରେ ଖାଲି।
ଅ ହଁ କେତେଟାଳୁ କେତେଟା ଯାଏ?
ଉଁ ସାଢେ ଛଅରୁ ସାଢ଼େ ଆଠ ଦିଇ ଘଣ୍ଟା ଲାଖେ କ୍ଲାସ୍ ହଉଛି। ମର୍ଣିଂରେ ଦି ଘଣ୍ଟା ଇଭିନିଂରେ ଦି ଘଣ୍ଟା।
ହଉ ରଖୁଛି।
ହଁ ହଁ।